ହ୍ୟାଲୋ ହଁ ଭଉଣୀ କଣ କରୁଚୁ? ।
ଏଇ ଚା ତିଆରି କରୁଥିଲି।
ଆରେ ୱା। ଚା ତିଆରି କରୁଚୁ ଘରେ ପାଗ ଟା ଭଲ । କି ଖାଉଥିଲି ବସିକି ପା। ମୁଁ ସେ ଗୋଟେ ସାଙ୍ଗକୁ ଡାକିକି ହଁ ଆମର ବି ତ ସେ ବର୍ଷା ପକଉଛି। ଆଚ୍ଛା ଚା କରିଚ କେତେ ଜଣଙ୍କ ପାଇଁ?
ହୁଁ ଏମତି ଗରମ ଯାହା ଆଜି ହଉ ଏ ଯା ଚା କରିଥିଲି ମେ ସମସ୍ତଙ୍କ ମା ବାପ ଭଉଣି ସବୁ ଖାଇଦେଲେ ଚା ସବୁ ପି ଦେଲେ।
ହଁ ହଁ।
ହଁ ଚା କରିଥିଲି ସବୁ ମାନେ ପିଇଦେଲେ ଚା କରି ଆଉ ଦିଦି ତ ରହିଲା ଦିଦି ପାଇଁ କରୁଛି ନାଲି ଚା।
ଆଛା ଆଛା। ନାଲି ଚା ତ ବଢିଆ ପାଗକୁ ଆଉ ଥଣ୍ଡା ପାଗ କୁ ନାଲି ଚା ଟିକେ ପିଇଦବ । ହଁ ମୋର ସବୁ ବଢିଆ ଆଉ ରଜ ସବୁ ଯାଇଛି ନା ବୁଲି?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
ହଁ ମୋ ଖବର ବହୁତ ବଢିଆ। ଏଇ ଆମ ଘର ପାଖରେ ଯୋଉ ସାଙ୍ଗଟ ନୁହେଁ କି ଜାଣିଥିବ
ବୋଲି ମୁଁ କୋଉଠି ଘର କାମ ଏ ବ ର
ଆଚ୍ଛା ଆଚ୍ଛା ସେଇ ଗୋଟେ ସାଙ୍ଗକୁ ଡାକିକି ମ୍ୟାଗି ବନେଇଥିଲି ହେଲା କି ସିଏ ମୋର ଗୋଟେ ଭାଇର ଝିଅ। ମୁଁ ଆମେ ତିନି ଜଣ ବସେଇ ମକି ଖାଉଥିଲୁ ଆଉ। ହ୍ୟାଲୋ ହଁ ଆ ମଜା ଅଲଗା ପ୍ରକାର ଆଉ ତମକୁ କେବେ ଡାକିବି ଆସିବ ହେଲା। ଏ
ହଁ ହଉ ଡାକେ ମୁଁ ନିଶ୍ଚିତ ଯିବି ମୁଁ ଏବେ ଡାକିଲେ ଏବେ ଦୋଉଡି ଦଉଡ଼ିକି ପଲେଈବି
ଏବେ ବା ବର୍ଷା ପକଉଛି ଏବେ କେମିତି ଆସିବ କହିଲ। ହଁ ଏଇ ଆଉ ତା ପରେ ରୋଷେଇ କରି ପୁରା ଗଡି ଯାଉଛ ଆଉ।
ଘୁଗୁନ ତିଆରି ହଉଛି ରାତି ପାଇଁ।
ଏତେ ଖର୍ଚ କଲେ ଦେଖିବା ରେସିପି କଣ ତାର?
ରସ୍ କ ନାଇ ଆମର ହଁ ଆ ମତେ ଆସେନା ଭ ମତେ ଆସେନା ଭାଉଜ ଯା ତିଆରି କରଛନ୍ତି ନି ମତେ ଆସେନା
ଆଚ୍ଛା ଆଚ୍ଛା ତମ ଘରେ କିଏ କିଏ ସବୁ ଅଛ ନ କିି- ହାଲୋ- ହାଲୋ।
କଣ ହେଲା?
ତମ ଘରେ କିଏ କିଏ ସବୁ ଅଛନ୍ତି?
ହଁ କହ-
ଆରେ ତମ ଘରେ ଏବେ କିଏ କିଏ ସବୁ ଅଛନ୍ତି- ହାଲୋ- ତମ- ଘରେ ଏବେ କିଏ କିଏ ସବୁ ଅଛନ୍ତି ତମ ଘରେ-
ହଁ- ବାପା ଭ ଏବୁଛନ୍ତି ବା